ହେଲୋ।
ହାଲୋ।
ଆପଣଙ୍କୁ ମୋ ଭଏସ୍ ଶୁଭା ଯାଉଛି ତ?
ଆଜ୍ଞା ଆଜ୍ଞା ଓ ଶୁଭ ଖରାବେଳ
ହଁ ହଁ ଶୁଭ ଖରାବେେଳ
ଆଉ ଆପଣ ଏବେ କଣ କରୁଥିଲେ?
ମୁଁ ଏବେ ବସିକି ପାଠ ପଢ଼ୁଥିଲି।
ଆରେ ରେ ରେ ରେ ମତେ ଜମା ଭଲ୍ ଲାଗନି ନାଇଁ ମାନେ ମୁଁ ସତ କଥା କହିବାକୁ ଗଲେ ଆଣିଥିଲି ବହି କିନ୍ତୁ ଅଳ୍ପ ବି ଦେଖିଛି ଟିକେ ଦୁଇ ପେଜ୍ ଦେଖିଛି ତାପରେ ମୋ ମୁଣ୍ଡ ଆଉ କାମ କଲାନି ଆଉ ବି ମୁଁ ପଢ଼ୁନି ସମୟ କୁଆଡ଼େ ପଳଉଛି ଜଣାପଡ଼ୁନି।
ଏମିତି କଥା କି ମୁଁ ତ ସଖାଳୁ ଉ ଉଠିକି ବହୁତ୍ ପାଠ ପଢ଼େ ମୁଁ ପାଠ ମୁଁ ବହୁତ୍ ପାଠ ପ୍ରେମୀ ମଣିଷ।
ମୋବାଇଲ ଧରି ଧରି ସମୟ ପଳଉଛି କଣ କରିବି ମୁଁ ବୁ ଝିପାରୁନି ସେଥିପାଇଁ ଚିନ୍ତାରେ ମୁଁ ସେଇଟା ମଜାରେ କହିଥିଲି ଆପଣ ସତରେ ଯଦି ପଢ଼ନ୍ତି ତ ଭଲ କଥା।
ଓ ଆପଣ ମଜାରେ କହିଥିଲେ କି ମୁଁ କିନ୍ତୁ ସତ କହୁଛି।
ଉଁହୁଁ ଭଲ କଥା ଆଉ ପଢ଼ିବା ଦରକାର୍।
ମାନେ ମୁଁ ସଖାଳୁ ଉଠିକି ବିନା ବ୍ରସ୍ କରିକି ମାନେ ମୁଁ ବି
ବେଡ଼୍ ପାଖରେ ପ ନୋଟ୍ସ୍ ଥିଲା ଧରିକି ପ ପଢ଼ୁଥିଲା।
ଆଁ ହାଁ ନା ନା ସେମିତି ବି ନୁହଁ ଫୋନ୍ ଦେଖି ଦେଖି ଦେଖି ଦେଖି ବାହାରେ ଆସିକି ବାହାରେ ବସିକି ପଢ଼ିଲିଣି।
ଏପଡ଼େ ଆପଣଙ୍କ ସହିତ କଥା ହଉଛି ଏପଡ଼େ ମୋର ଖାତା ବହି ସବୁ ଖୋଲା ହୋଇକି ଥୁଆ ହେଇଛି।
ମାନେ କଥା ହେଇ କିଛି ଗୋଟେ କାମ କରା ହେଇଯାଉଛି କାଲ୍କୁଲେସନ୍ କି ଆ ରିଭିଜନ୍ ଯୋଉ ସଟ୍ କୋଶ୍ଚିନ୍ ଡିଭିଜନ୍ ସେଟା କରିଦଉଛନ୍ତି।
ଆ ମାନେ ଆଖିରେ ପଡ଼ିଲେ କାଳେ ମନେ ରହିଯିବ ଭାବିକି ଟିକେ ଦେଖିଦଉଛି।
ହଁ ମାନେ ଆଁଖି ପକେଇ ଜୋଡ଼୍ ଯୋଉ ଝିଅଟି ହେଇଯାଇଛି ଆପଣ୍ ତ ଏମ୍ସିକ୍ୟୁ କରିପାରିବେ କଥାହେଇଯାଇ
ଆଜ୍ଞା ନିଶ୍ଚୟେ ନିଶ୍ଚୟେ
ନେଇଁ ନେଇଁ ସତ କଥା ମାନେ ଏ ଏଟା ଗୋଟେ ମାନେ ଧ୍ୟାନ ଦବା କଥା ସତରେ ଯେମ୍ ଯିଏ ଆଣ୍ଠିଏ ପିଠି ପଡ଼ିବ ନା ତାକୁ କେହି ଅଟକେଇ ପାରିବେନି। ଜିତିବାରେ ବର୍ଷେ ଯାଏଁ
ହଁ ସେଇଟା ବି କଟେ କଥା।
ମାନେ ସୋସିଆଲ୍ ମିଡିଆ ବନ୍ଦ୍ ହେଇଗଲା। ପୁରା ଖାଲି ଯା ସାଙ୍ଗମ ସହ ରହିଲା। କି ମାନେ ହାଙ୍ଗ୍ ଆଉଟ୍ ବି ଏତେ ଆଉ କଲାନି। ରହିଲା ମତେ କଲା। ମଝିରେ ମଝିରେ ଭଲ ହାଙ୍ଗର୍ ପାଇବ ହାଙ୍ଗର୍ ନକଲେ ପାଗଳ ହେଇଯିବ। ଗୋଟେ ଡିଷ୍ଟାକସନ୍ ହାଲୋ ମୁଁ କାଇଁ ଏ ମାନୁନି ହାଙ୍ଗା ଟ ମାନେ ବୁଲିବାଟା କଣ ତମକୁ ଇଏ କରିବ ନା ପାଠ ପଢା ଭଟକେଇ ପାରିବ ଆମେ ତ ରାତିରେ କିଏ ବୁଲୁଛି ପିଲା ସକାଳ ବେଳ ବୁଲ ସରି ଆମେ ସେଇ ଖରା ବେଳେ ଦଶଟା ଖାରଟା ବେଳକୁ ବୁଲୁ ଯେେ ଯେତେବେଳେ ବି ଆମର କିଛି ପ୍ରକାର ଯୋଜନା ହୁଏ ସକାଳ ବଳେ ପିଲା ସନ୍ଧ୍ୟା ବେଳେ ପଢନ୍ତି ଆଉ ପଢା ଖରା ବେଳେ ପଢେ ମୁଁ ବୁଝିପାରେନି। ଅବଶ୍ୟ ପରୀକ୍ଷା ସମୟରେ ପଢନ୍ତି କିନ୍ତୁ ରେଗୁଲାର ସମୟରେ କିଏ ପଢେ ଡେଲି ପ୍ରତିଦିନ କିଏ ପଢେ ଖରାବେଳେ ଆରା ହଳେ ତ କ୍ଲାସ ଏ ଆମର
ତ ସେଥିପାଇଁ କି ସେଇଟା ବଡ କଥା ନୁହଁ ଯୋଉ ପିଲା। ପଢିବାକୁ ଚାହିଁବେ ପଢି ପାରିବେ ଯୋଉଭଳିା ବୁଲିବାକୁ ଚାହିଁବେ ବୁଲି ପାରିବେ
ରିକି ବୁଝପାରିବେ ମୁଁ ସେଇଟା ଚାହୁଁଛି ମୁଁ ଟିକେ ପାଠ ପଢା ଟାଇମ ରେ ପାଠ ଟା ବି ପଢିଦେବି ତା ସହିତ ଟିକେ ମଜା ଟାଇମ ରେ ମଜା ସେଟା ବି କରିବି।
ଆଜ୍ଞା ହୁଁ ହୁଁ ବୁଝିପାରୁଛି। ମୁଁ ଆପଣଙ୍କ ଭାବନାକୁ ବୁଝିପାରୁଛି।
କିନ୍ତୁ ପାଠ ପଢା ଟାଇମରେ ବୁଲା ହେଇଯାଉଛି ବୁଲା ଟାଇମରେ ବି ବୁଲା ହେଇଯାଉଛି। ସେଇଟା ଟିକେ ଅସୁବିଧାଉଛି ଯଦ ମୁ ମୋବାଇଲ ଟି ବନ୍ଦ କରିଦିଆ ଯାଆନ୍ତା ମୋର ତାହେଲେ ଭାଇ ମୁଁ ହ କହକି ଆଉ ମୁଁ ସମ୍ପୂର୍ଣ୍ଣ ରୂପେ ମାନେ ଠିକ ଠାକ କିଛି ଗୋଟେ କରନ୍ତି ବୋଲି ମୋର ଆଶା ଅଛି।
କିନ୍ତୁ ମତେ ଲାଗୁନି ଆପଣଙ୍କ ସେଇଟା କରିପାରିବେ କାହିଁ ଆପଣ। ନ୍ତି
ଆଗଞ
ଉ ସେମିତି କରିପାରିବେନି ଯେହେତୁ ଆପଣ ଫୋନ୍ଟା ଛାଡୁନାହାନ୍ତି।
ମୁଁ ଯକୁୁ ଯ ଫୋନ୍ ଟା କିଏ ଗୋଟେ ବନ୍ଦ କରିଦେଲା ହେଲା
ଆପଣ ମନେ ଅଛି ଥରେ ପାଣି ଭିତରେ ଫୋନ୍ ଟା ପୋପାଡ଼ି ଦେଇଥିଲେ। ଆପଣ ବି ପଡ଼ିିଥିଲେ
କାହିଁ ମନେ ପକଉଛ ନାଇଁ ଭଲ କିଛି ଅସୁବିଧା ନାଇଁ ଏ କୋଉ ଭଲ ସରି ସରି ଏଇଟା ଗୋଟେ ଦୁଃଖଦ ଘଟଣା।
ଜୋସ୍ ଜୋସ୍ ରେ କିଛି ବି କହିଦଉଚନ୍ତି ଆଉ।
ନା ନା ସେଟା ଭୁଲ ବଶତଃ ପଡି ଯାଇଥିଲି। ଭଗବାନଙ୍କ ଦ୍ଵାରା ମୋବାଇଲ୍ ମୋର କିଛି ହୋଇନାହିଁ। ଭଲ ମୋବାଇଲ୍ ଟି ହେଇଥିଲେ ଗୋଟେ ସମ୍ପତ୍ତି ହାନି ଘଟିଥାନ୍ତା। ପାଖାପାଖି ତିରିଶ ହଜାର ଭାରତୀୟ ମୁଦ୍ରାର ହାନି ଘଟିଥାନ୍ତା ମୋର।
ହଁ ବୁଝିପାରୁଛି କାହିଁକିନା ତାର କିଛି ଦିନ ପୂର୍ବରୁ ହିଁ ହିଁ
ଏ ସବୁଠୁ ମୁଖ୍ୟ କଥା ହେଉଅଛି କି ସେଥିରେ ମୋର ବହୁତ କିଛି ଉପାଦୟ ତଥ୍ୟ ଥିଲା। ଉପାଦୟ ତଥ୍ୟ ଅଛି ବି। ମୋ ପାଇଁ, ଆଉ କିଛି ପୁରୁଣା ଲୋ ଲୋକଙ୍କ ସ୍ମୃତି ବି ଅଛି। ଯୋଉମାନେ ଆଉ ଏ ଜଗତରେ ନାହାନ୍ତି। ଯୋଉମାନେ ମୋର ବହୁତ ନିକଟତର ଥିଲେ। ତାଙ୍କର ବି କିଛି ସ୍ମୃତି ଅଛି। ଶେଷ ସ୍ମୃତି। ତ ସେତକ ଗଲେ ମୁଁ ମୋତେ ବହୁତ ଦୁଃଖ ଲାଗିବ ମୁଁ ଆଉ ରହିପାରିବିନି। ତ ସେଥିପାଇଁ ତା ପ୍ରତି ବହୁତ ସଚେତନ ଥିଲି। ସେ ପୁରୁଣା ଲୋକଙ୍କ ସ୍ମୃତିଟି ଅଛି।
ଓହୋ! ଏମିତି କଥା ତାହେଲେ।
ହଁ ତ ସେଟାକୁ ତ ମୁଁ କେବେ ଭୁଲିବାକୁ ଚାହିଁବିନି ନା। ତ ସେଇଥିପାଇଁ ପାଣିରୁ ଉଠିଚି, ନିଜେ ଉଠିନି ପଛେ ଫୋନ୍ ଟି ଦେଇଦେଲି। ପଇସାଟି ବଡ କ ଥା ନ, ଫୋନ ବଡ କଥା ନ। ଫୋନ୍ ଭିତରେ ଥିବା ଉପାଦାୟ ତଥ୍ୟ ଟି ମୋର ବହୁତ ଦରକାର। ମୋର ସମସ୍ତ ପ୍ରକାର ଯାହା ସଟିଫିକେଟ୍ ତ ଥିଲା। ତା ସହ ସେ ଉ, ସମ୍ପର୍କୀୟଙ୍କର ଫଟୋ ବି ଥିଲା। ଫଟୋ ଗୁଡିକ ଥିଲା ମୋ ସହ। ତ ତାକୁ ମୁଁ କେବେ ନଷ୍ଟ କରିବାକୁ ଦେବିନି। ଯେପର୍ଯ୍ୟନ୍ତ ମୁଁ ଅଛି।
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଚି ଆପଣ କଣ କହିବାକୁ ଚାହୁଁଚନ୍ତି। ଆପଣଙ୍କର ମନର ଭାବନା କୁ ମୁଁ କ୍ଲିୟରଲି ବୁଝି ପାରୁଛି।
ହଁ। ସମ୍ପର୍କୀୟଙ୍କ ସହ ସେ ଫଟୋଟି ଶେ-ଶେଷ ଫଟୋ ବି ମୁଁହି ଉଠେଇଥିଲି ତାଙ୍କ ସହ। ତାଙ୍କ ସହିତ ଆଉ କେହି ମିଶନ୍ତିନି ବି ଠିକ ସେ ଏତେ। ତାଙ୍କ ଘର ଲୋକ ସେ ବହୁତ କିଛି ଆମେ ପରେ କଥା ହବା ସାମ୍ନା ସାମ୍ନି। ଏବେ କହିଲେ ବୁଝି ହବନି।
କେବେ ଗୋଟେ କହିବେ ଆପଣ ମୋ ମନରେ ବହୁତ ଉଁ, ବହୁତ ତ ବହୁତ କ- ନା ମାନେ ଆପଣ ବହୁତ ଆ ଆଗ୍ରହ ସୃଷ୍ଟି କରି କରଦିଅଞ୍ଚି, କରିଛନ୍ତି ଆଉ ଦୁଃଖ ବି ସୃଷ୍ଟି କରିଛନ୍ତି ସେ କଥାଟା ଜାଣିବା ପାଇଁ କି ତ ଆପଣ କେବେ ଗୋଟେ କହିବେ ଆଉ।
ହଁ କହିବି କହିବି। ନିହାତି ଭାବେ କହିବି।
ଆଉ ଆପଣ କାଲି କଲେଜ୍ ଯାଉଚନ୍ତି ନା ନାଇଁ?
ଆଜ୍ଞା ମୁଁ କାଲି ବିଶ୍ବିଦ୍ୟାଳୟକୁ ଆସୁଅଛି।
ମୁଁ କାଲି ଭାବୁଛି ଯିବି କି ନାହିଁ। କାରଣ ମୁଁ କାଲି ଭାବୁଚି ଯିବି କି ନାହିଁ।
ଶତ ପ୍ରତିଶତ ଆଟେଣ୍ଡଡେନ୍ସ ଟି କରାଯାଉ। ଆମ ଆମର ସଂଘର। ଆମେ ଯେତିକି ଆଠ ଜଣ ବନ୍ଧୁ ସଂଘ ଅଛୁ। ଶତ ପ୍ରତିଶତ ଭାବେ ଆମେ ଯେପରି କରିବା।
ଆଛା କିନ୍ତୁ ମୁଁ ଏଇଥିପାଇଁ କି ଯିବି ନାହିଁ ବୋଲି କହୁଛି କାରଣ କାଲି କଲେ କାଲି ବିଶ୍ୱବିଦ୍ୟାଳୟ ଯାଇଥିଲେ ଆଜି ଛୁଟି ଆଉ କାଲି ଯିବା ପୁଣି ପରଦିନ ଛୁଟି ସେଥିପାଇଁକି କାଲିଟା ବି ରହିଯାଇ
ହଁ କାଲି ଯିବା
ଆପଣ ମୁଁ କଣ କହିଲି ଆପଣ ଶୁଣି ପାରିଲେନି ବୋଧେ
ଆଜ୍ଞା।
ମୋ ମୋର ଭଏସ୍
କାଲି ଯାଇଥିଲେ ଆଜି ଛୁଟି ଆଜି ପୁନର୍ବାର ଛୁଟି।
ହଁ କାଲି ହଁ କାଲି ଗଲେ ପୁଣି ପ ପରଦିନ ଛୁଟି ତ ସେଥିପାଇଁକି ମୋତେ କାହିଁକି ଇଚ୍ଛା ହେଉନି କାଲି ଯିବା କୁ
ନା ନା ସେପରି ଭାବେ ହିଁ ଲୋକ ଦୋଷ ଆରମ୍ଭ କରନ୍ତି। ଆମେ ବି ମଧ୍ୟ କେବେ ଭାବିିନଥିଲୁ ଆମେ ଏତେ ଏତେ ଜିନିଷ ବନ୍ଦ କରିବା ଆମେ କହିଥିଲୁ ଗୋଟିଏ ଟି ବନ୍ଦ କରିଦ ଆଉ କାଲି ଆସନ୍ତୁ ବରମ ଆଉ କୋଉ ଦିନ ବନ୍ଦ କରିଦେବେ।
ଆଛା ହଉ।
ଆସିଯାଆନ୍ତୁ।
ଆଉ ଆପଣଙ୍କର ଆପଣଙ୍କ କଥାର ସମ୍ମାନ ରଖିକି ମୁ ନିଶ୍ଚୟ ଯିବି।
ଆପଣଙ୍କ ଯୋଉ ଚତୁବର୍ଗ ମହିଳା ମିତ୍ର ସମିତି ସେଟାକୁ ଯଦି ଆପଣ ଏମିତି ଭାଙ୍ଗିଦେବେ ଭଲ ହବନି
ଅବ୍ ହଁ ହଁ ବୁଝିପାରୁଛି ମୁଁ କାହା ମନରେ କଷ୍ଟ ଦବା
ନା ନା ଆସିଯାଆନ୍ତୁ ପଳେଇବା ତାପରେ ତିନି ଘଣ୍ଟାର କଥା
ଉଁ ତିନି କିନ୍ତୁ ତିନି ଘଣ୍ଟା ଭାବିକି ଯାଉଛି କିନ୍ତୁ ତିନି ଘଣ୍ଟା ହେଇକି ରହୁନି।
ନାଇଁ ଆପଣ ସମସ୍ତ ବନ୍ଧୁ ମାନଙ୍କୁ ମୁଁ ଅନୁରୋଧ କରିବି, ଦେଖନ୍ତୁ ଯଦି କିଛି କାମ ପଡୁଛି ଅ ଅଧିକରୁ ଅଧିକ ଅ ଦୁଇ ପହର ଦୁଇ ଘଟିକା ପର୍ଯ୍ୟନ୍ତ ରୁହନ୍ତୁ। ଦୁଇ ଘଟା ବାଜିଲା ଦୁଇ ଘଟିକା ବାଜିଲା ମାନେ ପଳେଇ ଯାଆନ୍ତୁ ରୁହନ୍ତୁନି ଠିକ ନୁହଁ।
କାଲି ଆପଣ ଶୁଣିବାକୁ ଚାହିଁବେ କଣ ହେଇଛି।
କୁହନ୍ତୁ କୁହନ୍ତୁ କୁହନ୍ତୁ।
ଆପଣ ଏତେ ଆଗ୍ରହ ସହିତ କହିଲେ ଶୁଣିବାକୁ ଚେଷ୍ଟ ମାନେ ଇଚ୍ଛା ପ୍ରକାଶ କଲେ କି ମୁଁ କଣ କହିବି ମତେ ଭାରି ଖୁସି ଲାଗିଲା। ଆ ଏଇଆ ହେଲା କି କାଲି ଆମେ ଚାରି ଘଟିକା ସାଢ଼େ ତିନି ଘଟିକା ଯାଏଁ ଆମର ଯୋଉଠି ଥିଲୁ
ଟିକେ ରୁହନ୍ତୁ, ଟିକେ ହ୍ୟାଲୋ ଟିକେ ରୁହନ୍ତୁ ଟିକେ ରୁହନ୍ ତ ମୁଁ ଟିକେ ଟିକେ ରୁହନ୍ତୁ
ଅଛି ଅଛି।
ସେଇ ଦୁଇ ଚକିଆ ଯାନ ଉପରେ ଆପଣ ଚାରି ଘଟିକା ଯାଏ ରହିଗଲେ।
ଆଜ୍ଞା ଆପଣ ଦେଖିଥିଲେ ଯୋଉ ଚାରି
ହଁ ହଁ ଦୁଇଟି ଦୁଇଟି ଦୁଇ ଚ କିଆ ଯାନ, ଆପଣ ଦୁଇ ଜଣ ଆଉ ବନ୍ଧୁଗଣ।
ଥିଲେ, ଏ ଯୋଉ ଜଣେ ଆମର ଦି ଜଣ ଯାକ ଅଲଗା ବନ୍ଧୁ ମାନେ
ଆଜ୍ଞା ଆଜ୍ଞା! ଅ ଅ ଅରା ଜଣେ ନୀଳ ଆଜ୍ଞା ଆଜ୍ଞା।
ତ ସେଇ ଦି ଜଣ ଥିଲେ ଆଉ ଆମେ ଦି ଜଣ ଥିଲୁ ଆଉ ଆମର ଆ ଆମର ଅ ଶ୍ରେଣୀର ଆଉ ଜଣେ ମହିଳା ଜଣେ ଥିଲେ। ପ୍ରତିଜ୍ଞା କ କି ସିଏ ଆଉ ଚେଣ୍ଟ ସିଏ ଥିଲେ ଆଉ ଆମର
ମାନେ ତାଙ୍କ ନାଁ ମୁଁ ଅତୃତ ଆତ୍ମା ଦେଇଛି। ସେ ରହୁଛନ୍ତି ସବୁବେଳେ କଲେଜରେ।
ତ ଆଉ ଆଉ ରହିଲେ ଆଉ ଜଣେ କିଟୁ ଭାଇ ବି ଥିଲେ। ଏତିକି ଥିଲେ ତ ସେମାନଙ୍କୁ କେହି ଦେଖିନାହାନ୍ତି। ସେମାନଙ୍କୁ କେହି ଏ ମାନେ ଆମେ ଚାରି ଜଣ ମୁଁ ଆମର ମହିଳା ମିତ୍ର ଆଉ ମୋର ଯୋଉ ଦୁଇ ଚକ ଦୁ
ଆପଣ ଆପଣଙ୍କ ସଖୀ, ଆଉ ଦୁଇ ଅନ୍ୟ ବନ୍ଧୁ ବିନା ସଂଙ୍ଘ ବାଲା। ଆଉ ଜଣେ ମହିଳା ଆଉ ଆଉ ଜଣେ ଅତୃପ୍ତ ଆତ୍ମା ଚେଟ।
ଆ ସେ ଅତୃପ୍ତ ଆତ୍ମା ଆଉ ଅ ୟାଙ୍କୁ ଛାଡି ଦିଅନ୍ତୁ। ସେ ଦି ଜଣ ବୋଧେ ଦେଖ ନଥିଲେ। ତ ସେଇଠି ଆମର ଜଣେ ଲ୍ୟାବ୍ ର ଆମର ଯେ ଇଲେକ୍ଟ୍ରୋନିକ୍ସ ଲ୍ୟବ୍ ର ଯେଉଁ ଜଣେ ମାଷ୍ଟର ଅଛନ୍ତି।
ଆରେ ଭାଇ।
ଆ ଯୋଉ ସିଏ କେମିତି
ବିକଶିତ ଭାରତ ସମୃଦ୍ଧ ଭାରତ।
ସମୃଦ୍ଧ ଭାରତ।
ବିିକଶିତ ଭାରତ।
ହଁ ବିକଶିତ ଭାର ଭାରତ! ସେଇ ମାଷ୍ଟର ଜଣକ ଆମକୁ ଦେଖିଦେଇଚ ନ୍ତି, କାଲି ସାଢ଼େ ତିନିାଟା ବେଳକୁ ଆଉ ଆଉ ଦିଇଟା ପାଖାପାଖି! ଆମର ଆମର ଆମର ପାଠର ବିଭାଗ ର ହେଡ଼ ଯିଏ।
ଓହୋ ହୋ ହୋ ହୋ ସିଏ ମଧ୍ୟ ଦେଖ
ମଧ୍ୟ ଦେଖିଦେଇଛନ୍ତି।
ହଁ ଆପଣ ସେଇ ଜାଗାରେ ଆପଣ ଧରା ପଡିବେନି ନା ସେଥିପାଇଁ ତ କହୁଛି ଆପଣ କଟି ଯାଆନ୍ତୁ।
ଆ ମାନେ ଆମର ସାହସ ତ ଦେଖନ୍ତୁ ଆପ ଆମେ ଆର୍ଟସ୍ ବ୍ଲକକୁ ବି ନ ଯାଇକି ଆମେ ସେଇଠି ବଇଛୁୁ। ଆମେ ତାଙ୍କର ଡିପାର୍ଟମେଣ୍ଟ ଆଗରେ ହିଁ ବସିଛୁ ପୁଣି ଦି ଚକିଆ ଯାନରେ ଚାରି ଜଣ ବ୍ୟକ୍ତି। ଯା ନବକତ ହେଲା ଆଉ ସେ ବିକା ବିକଶିତ ଭାରତ ଆମକୁ ଦେଖିଦେଇଛନ୍ତି। ସିଏ ଦେଖିବା ଚକରରେ ସିଏ ଆମ ଦି ଜଣଙ୍କୁ ବି ଦେଖିଛନ୍ତି ସମସ୍ତଙ୍କୁ ଦେଖି ରଖିଛନ୍ତି କିନ୍ତୁ ଯେଉଁ ଆମର ଯେଉଁ ନୀଳ ନିଳ ଆଉ ଅଆ ସେମାନଙ୍କ ସହିତ କଥା ହେଇଛନ୍ତି ମୁଁ ଆଉ ମୋର ସଖୀ ଦୌଡିକି ପଳେଇଲୁ କିନ୍ତୁ ସେ ଆମ ଆମକୁ ଦୌଡ଼କି ପଳେଇବାରେ ବି ଦେଖିଛନ୍ତି କାଲି ଯାଇକି ଯାହାହ ହେବ ଆମ ସହିତ ମୁଁ ଜାଣିନି।